ହୁଁ, ହ୍ୟାଲୋ।
ହ୍ୟାଲୋ ହଁ କଣ କରୁଛନ୍ତି?
ମୁଁ ବସିଥିଲି। ତୁମେ?
ନା ଏବେ ବସିକି ଟିକେ ଶୋଇଥିଲି ଆଉ।
କୁହ।
ଆଉ ଆପଣ କଣ ଖାଇଥିଲେ?
ବିସ୍କିଟ୍।
ବିସ୍କିଟ୍ ସେ ଆଉ କିଛି ନଥିଲା ଖାଇବାକୁ?
ନା। ଆପଣ?
ମୁଁ ତ ଖାଇଦେଇଛି ଟିକେ ପିଜା ଫିଜା।
ସକାଳୁ?
ବାସି ପିଜା ଥିଲା ଖାଇଦେଲି। ବାସି ପିଜା ଥିଲା ଖାଇଦେଲି ଆଉ।
ବାସି ପିଜା?
ହଁ କାଲି ରାତିରୁ ଖାଇପାଇଲି ନା ତ ଫ୍ରିଜ୍ ରେ ରଖିଦେଇଥିଲି।
ଫ୍ରିଜ୍ ବି ଅଛି?
ହଁ।
ଓହୋ ଆଉ କଣ କରନ୍ତି ଆପଣ ମାନେ? ଆପଣଙ୍କ ଜୀବନ ଯାପନ କରିବା ପାଇଁ ଆପଣ କଣ କରନ୍ତି?
ଜୀବନ ଯାପନ କରିବା ପାଇଁ ତ କିଛି ନାହିଁ ଏବେ ଯାଏତ କିଛି କରିନି ମୁଁ ତ ଏବେ ଷ୍ଟୁଡେଣ୍ଟ ଅଛି।
ଏବେ ଆଗକୁ ଦେଖାଯାଉ କଣ ହଉଛି ଆପଣ?
ମୁଁ ବି ଏବେ ତ ପାଠ ହି ପଢ଼ୁଛି କିଛି କରୁନି।
ଭଲ ପଢନ୍ତି ନା କେମିତି କଣ ପଢନ୍ତି ଆପଣ?
ସେମିତି ମା ମ ମଧ୍ୟମ ସ୍ତରରେ।
ମଧ୍ୟମ ସ୍ତର। କଣ ପାଇଁ ଆପଣ ଟିକେ ଭଲ ପଡୁନାହାନ୍ତି ଭଲ ପଢିଲେ କଣ ଅସୁବିଧା କି?
ସେଇରା ଏମିତି ନୁହଁ କି ନିଜ ହାତରେ ଥାଏ। ସେଇଟା ହେଇ ହୁଏ। ହଁ ପାଠ ପଢିବା ଟା ନିଜ ହାତରେ ଥାଏ ବାକି
ବାକି
ଆପଣ କେମିତି ପଢନ୍ତି?
କିକୋଉଠୁ ମାନେ ବାକି ଖାତା ଆଣୁଛନ୍ତି ନା କଣ ବାକି ମାନେ
ବାକି ମାନେ କିଛି ନାହିଁ ଆପଣ କଣ ପଢନ୍ତି ସରି କେମିତି ପଢନ୍ତି?
ମୁଁ ତ ବହୁତ ଖରାପ ପଡେ।
ହଉ କଣ ପାଇଁ ଆପଣ ଭଲ ପଢ଼ୁ ନାହାନ୍ତି?
ନାଇଁ ଧୀରେ ଧୀରେ ଚେଷ୍ଟା କରୁଛି ମୋର ଚେଷ୍ଟା ଚେଷ୍ଟା ଚାଲିଛି ରାସ୍ତାରେ ଧୀରେ ଧୀରେ ଚାଲୁଛି।
ଆଚ୍ଛା ଆଉ ଆପଣଙ୍କ ରୋଷେଇ ବାସ ଆସେ?
ନାଇଁ ନାଇଁ ରୋଷେଇ ଆସେନି ଖାଲି ଖାଏ ମୁଁ ଟିକେ ବେଶୀ।
କଣ ପାଇଁ ରୋଷେଇ କାଇ ଶିଖୁନାହାନ୍ତି ସେଇଟା ତ ଗୋଟେ ବେସିକ ଲାଇଫ? ନି ଟି।
ଇଆଡେ ଟିକେ ଆସେନି ଆପଣଙ୍କୁ ଆସେ?
ହଁ।
କେମିତି କଣ ରେଷେଇ ଆସେ ଟିକେ କହୁନାହାନ୍ତି?
ମତେ ମ୍ୟାଗି ଆସେ ଭାତ ଆସେ ଡାଲି ଆସେ ତରକାରୀ ଆସେ ଭଜା ଆସେ ଖଟା ଆସେ। ମିଠା ଆସେ ଉପମା ଆସେ।
ଭଗବାନ ଏତେ ଜିନିଷ କରିବାକୁ ଆସେ। କେମିତି ମିଠା କେମିତି କରନ୍ତି କୋଉ ମିଠା କରନ୍ତି ଟିକେ କହୁନାହାନ୍ତି?
ଖିରି।
ଓ ଖିରି। ତ ଭଲ ଆପଣ ସବୁ ଶିଖିଛନ୍ତି ଆପଣତ ଯାହାକୁ ବାହା ହେବେ ସେ ତ ବହୁତ ଲକି ମାନେ ବହୁତ ଭଲଘରେ ରହିବେ
ମୁଁ ବାକି କିଛି କରିବିନି ମୁଁ ଯାହାକୁ ବାହା ହେବି ସେ କରିବ।
କଣ ପାଇଁ।
ଏଇଟା ମୋର କ୍ରାଇଟେରିଆ ସେ କରିବେ ମୁଁ ଖାଇବା ରୋଷେଇ ଛଡା ବାକି ସବୁ କରିଦେବି।
ଓହୋ ମାନେ ଆପଣ ରୁଲ ମାନେ ରୁଲ ରେଗୁଲେସନ।
ଆଉ ଆପଣ ମାନେ ଯଉ ମୋଟା ନା ପତଳା ନା କେମିତି କଣ ଆପଣ?
ଠିକ ହେଲ୍ଦି।
ଆଉ ଆପଣଙ୍କ ଲାଙ୍ଗୁଏଜ ମାନେ ଓଡିଆ
ହଁ ଓଡ଼ିଆ।
ଓଡିଆ ଯେ ମାନେ କଣ ଓଡିଆ ପୁରା ଶୁଦ୍ଧ ଓଡିଆ ନା ବାଲେଶ୍ୱର ଓଡିଆ ନା କୋଉ ଓଡିଆ?
ସମ୍ବଲପୁରୀ ଓଡ଼ିଆ।
ସମ୍ବଲପୁରୀ, ଟିକେ କହୁନାହାନ୍ତି କଣ କେମତି ଆମେ ଟିକେ ଶୁଣିବୁ।
ନାଇଁ ସେଇଟା ଆପଣ ୟୁଟ୍ୟୁବରେ ସର୍ଚ୍ଚ କରିନେବେ ବହୁତ ଭଲ ପାଇଯିବେ ଏବେ ଆଉ କାହିଁ କହୁଥିବ।
ହଁ ଠିକ ଅଛି।
ଆଉ ଆପଣଙ୍କର ରଜ ଆପଣଙ୍କର ବହୁତ ଭଲ ହୁଏ। ରଜ ଆପଣ ମନେଇଛନ୍ତି? ।
ଶୁଭୁନି।
ରଜ ରଜ କେମିତି ଗଲା ଆପଣଙ୍କର?
ରଜ ତ ବହୁତ ଭଲ ଗଲା। ଏମତି ଆମେ ବୁଲିବାକୁ ଯାଇଥିଲୁ କେତେ ଗୁଡିଏ ଜାଗା।
କଣ କଣ ବୁଲିଲେ?
ଆଁ?
କଣ କଣ ବୁଲିଲେ?
ଏମିତି ବହୁତ ଭଲ ଜାଗା ଯୋଉ ଯେମିତି କିି ଆମର ରତ୍ନଗିରି ହଉ, ଧଉଳି ହଉ ଉଦୟଗିରି ହଉ
ଓହୋଃ।
ହୁଁ, ଆଉ ଆପଣଙ୍କର ମାନେ ସିଆଡେ ରଜ ହୁଏ କି ହୁଏନି?
ନାଁ ଆମ ପଟେ ରଜ ହୁଏନି।
କଣ ପାଇଁ?
ସେମିତି କେବେ ସ୍ଲାଇଡ୍ ଟିକେ ହୁଏ ମାନେ ରଜ ଆମ ପଟେ ସେତେ ମନା ହିଁ ହୁଏନି। ଓଃ। ଆମେ ମନଉନା ଆଉ।
ଯୋଉ ଏତେ ତ ଖରା ହଉଥିଲା ତ ଆମର ଖରା ପାଇଁ ଆମର ସୋଲାର ରୁ ବହୁତ ଭଲ ଏନର୍ଜି ଆସିପାରେ। ତ ଆପଣ ସୋଲାର ବିଷୟରେ କିଛି ଜାଣିଛନ୍ତି କି?
ହଁ ସୋଲାର ଲାଇଟ୍ ଥାଏ। ସୋଲାରରୁ ସବୁ କିିଛି କରିହୁଏ। ସୋଲାର ଓଭେନ୍ ଥାଏ ସୋଲାରରୁୁ ପୁରା ଇଲେକ୍ଟ୍ରିସିଟିକୁ ରିପ୍ଲେସ୍ କରିହେବ।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
ହାଁ?
ହ୍ୟାଲୋ?
କଣ?
ଶୁଭୁନି କଣ କହିଲେ ଆଉଥରେ ଟିକେ କୁହନ୍ତୁ।
ହଁ, ସୋଲାର ଆମର ବହୁତ କିଛିରେ ୟୁଜ୍ ହବ। ସୋଲାର କୁ ପୁରା ହିଁ ସୋଲାର ରୁ ଇଲେକ୍ଟ୍ରିସିଟି ଜେନେରେଟ୍ କରିହବ ଆଉ ମ୍ୟାନୁଆଲ୍ ଇଲେକ୍ଟ୍ରିସିଟିକୁ ପୁରା ହିଁ ରିପ୍ଲେସ୍ କରିପାରିବ। ସୋଲାର ଓଭେନ ବି ଥାଏ ଆମେ ରିସେଣ୍ଟଲି ଗୋଟେ ସବଜେକ୍ଟ ପଢୁଥିଲୁ ସେ ବିଷୟରେ ରେ ସେଇଠି ସୋଲାର ଓଭେନ ବିଷୟରେ ଥିଲା।
ହୁଁ।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
ମୁଁ ମାନେ ସବୁ ତାହାଲେ ଜାଣିଚନ୍ତି ସୋଲାର କେମତି କଣ କାମ କରେ? କେମତି କଣ ହୁଏ?
ସବୁ ତ ଜାଣିନି କେତେ କିଛି ଜାଣିଚି ଆଉ।
ଓ ସୋଲାରରେ କଣ ଲାଗିଥାଏ ମାନେ କଣ ଯୋଉ ଜିନିଷଟା ପାଇଁ ସୋଲାରରେ ଏନର୍ଜି ତିଆରି କରେ କଣ ଲାଗିଥାଏ?
ଜାଣିନି ଆପଣ ଜାଣିଚନ୍ତି?
ଆଜ୍ଞା ଆଜ୍ଞା ସେମି କଣ୍ଡକ୍ଟର ଲାଗିଥାଏ ଆପଣ ଟିକେ ଏ ଜିନଷଟି ଜାଣିଲେ ଭଲ କାରଣ ଆଜିକାଲି ଦୁନିଆରେ ସମସ୍ତେ ଆଗକୁ ଗଲେଣି ତ ଆପଣ ବି ଟିକେ ଜାଣନ୍ତୁ।
ହୋଉ ମତେ ଟିକେ ଆପଣ ଆଉ ଟିକେ ବିସ୍ତାରରେ କହିପାରିବେ କି କଣ କଣ ଥାଏ?
ଆଜ୍ଞା ତ ସୋଲାର ଆମର ସେମି କଣ୍ଡକ୍ଟର ଲାଗିଥାଏ। ଏନ୍ ପି ଏନ୍ ର ତ ସେ ଯେତୋଳେ ସୂର୍ଯ୍ୟ କିରଣ ଆସେ ସେ ଇଏରୁ ସେଥିରୁ ଏନର୍ଜି ଆମର ପ୍ରସ୍ତୁତ ହୁଏ ଆଉ।
କେମିତି ପ୍ରସ୍ତୁତ ହୁଏ ଏନର୍ଜି?
ଏନର୍ଜି ଏ ଏମତି ଆସେ ଯେତେବେଳେ ତାପମାତ୍ରା ଆସେ ସେଇଠୁ ସେମିକଣ୍ଡକ୍ଟର ଯୋଉ ଦେଖନ୍ତୁ ଆମ ସୂର୍ଯ୍ୟ ଇଏରୁୁ ଆମର ସବୁ ନେଗେଟିଭଗୁଡା ଆସେ ଇ ମାଇନସ୍ ଠିକ୍ ଅଛି ତ ସେଇଡା ଯେତେବେଳେ ଆସି କି ମାନେ ପି ସହିତ ମିସେ ଏମ୍ ପି ଏମ୍ ସେମିକଣ୍ଡକ୍ଟର ଥାଏ। ଠିକ୍ ଅଛି ତ ସେଇଟା ଯେତେବେଳେ ମିସେ ତ ସେଇଟା ସେଇଠୁ ଏନର୍ଜି ସବୁ ମିଶିକି ତିଆରି କର।
ଆଚ୍ଛା ତାହେଲେ ଆପଣଙ୍କୁ ବୋହୁତ ଜ୍ଞାନ ଅଛି ଏ ବିଷୟରେ।
ନାଇଁ ନାଇଁ ବୋହୁତ ନାଇଁ କିଛି କିଛି ଜାଣିଛି ଆଉ।
ହୁଁ ଭଲ ଭଲ।
ଆଉ ଆପଣ ଯୋଉ ମାନେ ଜାଣିଚନ୍ତି କି ନାଇଁ ଏବେ ଗମେଣ୍ଟ ବି ଦୋଉଚି ସେ ମାନେ ସୋଲାର ଲଗେଇବାକୁ କାରଣ ସେ ଚାହୁଁଚି କି କାରଣ ଆମର ମାନେ ଇଣ୍ଡିଆ ଆଗକୁ ଟିକେ ସୋଲାର ଉପରକୁ ଆସୁ।
ଯିଏ ସୋଲାର ଲଗେଇଲେ ତାକୁ କିଛି ମାନେ ପଇସା ବି ମିଳୁଚି କି ସେମାନେ ଇଲେ
କିଛି ପଇସା ମିଳୁନି ସୋଲାର ଧର ଦିଇ ଲକ୍ଷ ଖର୍ଚ୍ଚ ହୋଉଚି କ ଆପଣ ଶୁଣିସାରନ୍ତୁ ଟିକେ ମୋ କଥା ଧର ସୋଲାର ଦିଇ ଲକ୍ଷ ଖର୍ଚ୍ଚ ହୋଉଚି ତ ଲକ୍ଷେ ଚାଳିଶ ଲକ୍ଷ ଲକ୍ଷେ ଚାଳିଶ ହଜାର ଭଳିଆ ଗମେଣ୍ଟ ଦେଇ ଦୋଉଚି ଆଉ ସା ଷାଠିଏ ହଜାର ଭଳିଆ ତେ ହାତରୁ ଖର୍ଚ୍ଚ ହୋଉଚି ବୁଝିଲେ।
ଓହୋ।
ହୁଁ ଆଉ ଆପଣ ମାନେ କଣ ଯୋଉ ଭାବନ୍ତି ସୋଲାର ଭଲ କି ନାହିଁ ଆପଣଙ୍କ ମତରେ କଣ?
ଭଲ ଭଲ ବୋହୁତ ଭଲ ବିକସ୍ ମାନୁଆଲ୍ ଇଲେକ୍ଟ୍ରିସିଟିରେ ଆମର ବୋହୁତ ସି ଇଲେକ୍ଟ୍ରିସିଟି ଖର୍ଚ୍ଚ ପଇସା ଖର୍ଚ୍ଚ ବୋହୁତ ପ୍ରୋବ୍ଲେମ ଆଉ ଯୋଉ ଜିନିଷଟା ଆମ ପାଖରେ ଅଛି ମାନେ ଅନଲିମିଟେଡ଼୍ ରିସୋର୍ସେସ୍ ଆମେ ତାକୁ ୟୁଜ୍ କାଇଁ କରିବାନି ସନଲାଇଟକୁ।
ହଁ ଆଉ ଜାଣିଚନ୍ତି ଆପଣ କି ଯୋଉ ଆମର ସେ ପୁରା ରେଡ୍ୟୁସ କରିଦିଏ ଇଲେକ୍ଟ୍ରି ବିଲ୍ କେମିତି କଣ
ନା ଟିକେ ମତେ ବିସ୍ତାର କରିକି ବୁଝେଇଲେ?
ହଁ ତ କଣ ହୁଏନା ଯେତେବେଳେ ସେ ଏନର୍ଜି ତିଆରି କରେ ଠିକ ଅଛି ଆମ ଘରେ ଧର ଦୁଇଟା ଫ୍ୟାନ ଦୁଇଟା ବଲ୍ ଚାଲଛି ଠିକ ଅଛି ଲାଇଟ୍ ବଲ୍।
ହୁଁ।
ତ ସେଥିରୁ ଆମର ଯେତିକି ମାସକୁ ବିଲ୍ ଆସେ ଧର ହଜାର୍ ଟଙ୍କା ଆସେ ଠିକ ଅଛି।
ହଁ।
ତ ସେଇଟା ଆମର ଗମେଣ୍ଟ ଯୋଉ ଲାଇନ ଦେଇଥାଏ ସେଠୁ ଆମେ ବ୍ୟବହାର କରିକି ସେ ଲାଇନ ବିଲ ଆସେ। ସେ। କିନ୍ତୁ ଆମେ ଯେତେବେଳେ ସୋଲାର ଲଗେଇବା ତ ସେଇଟା କଣ ହୁଏ ନା ସେ ଯୋଉ ଏନର୍ଜି କ୍ରିଏଟ୍ କରେ ସେଇଟା ଆମକୁ ଘରୁକୁ ଦିଏ, ଠିକ୍ ଅଛି।
ହଁ।
ତ ଘରୁକୁ ଦିଏ, ତ ଆମେ ଯଦି ସେ ଲାଇଟ୍ ଟା ସେ ଲାଇନ୍‌ କୁ ଆମେ ମାନେ ବ୍ୟବହାର କଲେ ତ ଆମେ ଗର୍ମେଣ୍ଟ ଲାଇନ୍‌ କିଛି ବ୍ୟବହାର କଲେ କି?
ନାଁ।
ଯଦି ଗର୍ମେଣ୍ଟ ଲାଇନ୍ ବ୍ୟବହାର କଲେନି ତ ଆମର ବିଲ୍ ଉଠିଲାନି, ଆଉ ବି ଯଦି ଯଦି କୋଉ କାରଣରୁ ମାନେ ଆମର ସୋଲାର୍ ମାନେ ଯୋଉ ଇଏ ହେଲା ବେ ସେ ଚାର୍ଜ କଲା କି ଯାହାବି ଯାହାବି ଧର ଲାଇନ୍ ବିଲ୍ ବି ଉଠିଲା ଧର ଯାହା ବି ଲାଇନ୍‌ ବିଲ୍‌ ବି ନ ଉଠିଲା, ଧର ସୋଲାର୍ ଆମର ମାସକୁ ଯେ ତିକି ଦବା କଥା ଦେଇକି ତାଠୁ ଅଧିକ ଦଉଚି ଏନର୍ଜି ଠିକ୍ ଅଛି। ତ ସେ ଏନର୍ଜି କଣ ହୁଏ ନା, ଆମେ ପୁଣି ଗର୍ମେଣ୍ଟକୁ ଦେଇପାରନ୍ତି ସେ ଏନର୍ଜି। ତ ଆମୁକୁ ଆମେ ଏମିତି ବି ହୁଏ ଗୋଟେ ଗୋଟେ ମାସରେ ମାନେ ଆମର ଯେତିକି ଲାଇନ୍ ବିଲ୍ ହୁଏ ତାଠୁ ଅଧିକ ଆମେ ଯଦି ପ୍ରସ୍ତୁତ କରିଥାନ୍ତି ଆମ ସୋଲାର ରୁ ଯଦି ଅଧିକ ପ୍ରସ୍ତୁତ ହେଇଥାଏ ସେଇଟା ଆମେ ଗର୍ମେଣ୍ଟ କୁ ଉପରେ ବି ଚଢିକି ରୁହନ୍ତି ପଇସାଟା।
ଓହୋ, ଆଉ ଆପଣ ମାନେ ଏମିତି ଚି ଆପଣ ଜାଣିଚନ୍ତି କି ସୋଲାର ୟୁଜରେ ଆମେ ପୁରା ହିଁ ରିପ୍ଲେସ୍ କରିପାରିବା ଯେମିତିକି ଏସି ମାନେ ଯୋଉ ସେଥିପାଇଁ କି ଆମକୁ ବେଶୀ ବେଶୀ ଭୋଲଟେଜ ଦରକାର ସେଇ ଜିନିଷ ସବୁ ବି ସୋଲାର ରେ ହେଇପାରିବ?
ହଁ ହେଇପାରିବ ହେଲେ ଏବେ ଭିତେରେ ତ ଏତିକି ଗର୍ମେଣ୍ଟ ଆମୁକୁ ଦଉନି ଠିକ ଅଛି। କିନ୍ତୁ ସେମିତି ପୁରା ଲଗେଇଲେ ହବ ଆପଣ ନିଜେ କଷ୍ଟ ଦେଇକି ନିଜେ ପଇସା ଦେଇକି କିଣିକି ଆଣିକି ଲଗେଇଲେ ହବ ବୁଝିଲେ।
ବୁଝିଲେ କି ନାଇଁ?
ହଁ ହାଲୋ
ହୁଁ
ହଁ ବୁଝିଲି ଆଉ।
ଆଉ ଆପଣ ମାନେ ଏ ଘରେ ଲଗେଇଚନ୍ତି କି ନାଇଁ ଏବେ ଯାଏଁ?
ନା ଆମର ତ ସୋଲାର ଲାଗନି ଆମର ଆଗୁରୁ ବହୁତ୍ ଆଗୁରୁ ଯେତେବେଳେ ସେ ଛୋଟ ଛୋଟ ୟେଲୋ କଲର ର ହଳଦିଆ କଲର ର ସୋଲାର ଲାଇଟ୍ ଆସୁଥିଲା ସେଇଟା ବହୁତ୍ ୟୁଜ୍ କରିଚୁ ଆମେ ବହୁତ୍।
ଏମତି ହଁ ହଉ ଆପଣଙ୍କର ସମୟ ହେଲ୍ ମୁଁ ରଖୁଛୁ ଆଜ୍ଞା ମତେ ବି। ଧନ୍ୟବାଦ।
ଧନ୍ୟବାଦ।